ହାଲୋ ହଁ କୁହ।
ମୁଁ କହିଲି ମେଡିସିନ୍ ଷ୍ଟୋର ବହୁତ କମ୍ ଥିବ ନା?
ହୁଁ ମେଡିସିନସୁଟା ବହୁତ କମ୍ ପାଇଲୁ। ଆଉ ସେଠି ଖାଇବା ତ ଆଉ ଜାମୁକୋଳି ଗୁଡାକ ଏତେ ଟେଷ୍ଟ ଥିଲା। ମୁଣ୍ଡ ଖରାପ ଟେଷ୍ଟେ, ପୁରା ମିଠା ଆଉ କଦଳୀ ନାଇଁ ବଡ଼ ବଡ଼ ପୁରା ବହୁ ବେଶୀ ବଡ଼ ନୁହେଁ ବି ମିଡିୟମ୍ ସାଇଜ୍ ଟା ଆଉ ବହୁତ ଟେଷ୍ଟ। ଆଉ କଦଳୀ ତିରିଶି ଟଙ୍କାରେ ବାରଟା ଦେଶୀ କଦଳୀ ଏଇ ଯୋଉ ଆମର ପାଚିଲା କଦଳୀ ଗୁଡାକ ତିରିଶି ଟଙ୍କାରେ ବାରଟା। ଆରେ ସେ ବହୁ ବହୁତ ମିଠା ମାନେ ହୁଁ ସମସ୍ତଙ୍କ ମାନେ ପୁରା ଜଙ୍ଗଲରେ ଯାକ ଖାଲି କଦଳୀ ଗଛ ଅଛି। ସବୁଥିରେ ଗୋଟ ଗୋଟେ ଗୋଟେ କାନ୍ଦି ପଡ଼ିଚି।
ସେଇ ଚଟପଟି ଜିନିଷ ଖାଇ ଖାଇ ତମ ପେଟ ପୋଡ଼ି ଯାଇଥିବ।
ପେଟ ପୋଡିଯାଇଥିବ ଜାମୁ କୋଳି କଦଳୀ, ଖଜୁରୀ କୋଳି ବହୁତୁ ଥିଲା ସେପଟେ।
ଏ ଯୋଉ ମୁଁ କହିଲି ପା ଏତେ ଜାଗା ବୁଲିଲା ଭିତରେ ମତେ ସେଇ ଜାଗା ଏତେ ଭଲ ଲାଗିଲା କୋରାପୁଟ ଏରିଆ ଟା। ଦେଶୀ ଜିନିଷ ଦେଖି ଦେଖି ମୁଣ୍ଡ ଖରାପ ହେଇଗଲା, ପିଲାମାନେ ସବୁ ପୋଖରୀରେ ଗାଧଉଛନ୍ତି ଡେଇଁ ଡେଇଁକି ଗାଧଉ ଛନ୍ତି, ଗଛରେ ଚଢୁଚନ୍ତି ପୋଖରୀ କି ଡେଇଁ ପଡୁ
ଛୁଆଙ୍କ ଦେହ କିଛି ଖରାପ ନାହିଁ ତ? ଥଣ୍ଡା ପାଇଁ ଇଏରେ ସେ, ହୁଁ।
ଖାଲି ଟିକେ ଟ୍ରାଭେଲ କାଲ ଟିକେ ମୋ ପୁଅର ବାନ୍ତି ହେଲା ନହେଲେ ଆଉ କିଛି ନାହିଁ। ଆ ଟିକେ ବର୍ଷା ହଉଥିବ ସେ ଜାଗାକୁ ବୁଲିବାକୁ ଯିବ। ପାହାଡ଼ ଉପରକୁ ସେ ଯିବି ନେଇକି ଯିବେ ବହୁତ ବଢିଆ ଲାଗିବ। ମାନେ ପୁରା ବାଦଲ ଯେମିତି ତମ ପାଖରେ ଚାଲୁଥିବ।
ପୁରା ଅ ରୋଡ୍ ସାଇଡ୍ ରେ ସବୁ ଫସଲ ଲଗେଇଥିବେ ନା?
ହଁ ରୋଡ୍ ସାଇଡରେ ସବୁ। ହ ଆଉ ରୋଡ୍ କଥା କହିଲେ ରୋଡ୍ ପୁରା ମାନେ ପୁରା ଚକାଚକ୍ ରୋଡ୍ କୋଉଠି ଟିକେ ଖାଲ ନାହିଁ, ଢ଼ିପ ନାହିଁ, କିଛି ନାହିଁ ସେ ରୋଡ଼୍।
ଆ ପୁରା ଚାରିପଟ ଆମର ଯେମିତି ତି ରୋଡ୍ ସାଇଡରେ ଅଳିଆ ଆସନା ତାପରେ ପାହାଡ଼ ଟା କୋଉଠି ଗଡାଣିଆ ରହୁଚି, କୋଉଠି ଉଠାଣି ରହୁଚି।
ଓହୋ ପୁରା ପାହାଡ ଏରିଆ ନା ସେ ସାଇଟରେ ବି ଲୋକ ଘର କରିଚନ୍ତି।
ହଁ। ଆ ଏତେ ପରିଷ୍କାର ତାଙ୍କ ଗାଁ ଗୁଡାକ ସମସ୍ତେ ଘରକୁ ମାଟି କାନ୍ଥ ଲିପିଛନ୍ତି ଆମ୍ ଛାତ ଘର ତ ବହୁତ କମ୍ ଦେଖିବାକୁ ମିଳିବ। ଗୋଟେ ଗୋଟେ ଗାଁରେ ତ ଲାଇନ୍ ବି ତ ନାହିଁ।
ଚି କେମିତି କଣ ଚଳୁଚନ୍ତି?
ସେ କେମିତି ଚଳୁଚନ୍ତି କେଜାଣି। ଆମେ ତ ସନ୍ଧ୍ୟା ପୂର୍ବରୁ ପଳେଇଆସିଲୁ ଗୋଟେ ଗଟେ ଗାଁରେ ତ ଲାଇନ ବି ନାହିଁ।
ଆମେ ଟିଭି ରେ ଯୋଉ ସବୁ ଆଦିବାସୀ ମହିଳା ମାନଙ୍କୁ ଦେଖୁ ପୁରା ଡିଟୋ ସେଇଆ। ନାକରେ ଲଗେଇଚନ୍ତି, କାନରେ ଚାରିଟା ପାଞ୍ଚଟା ଲଗେଇଚନ୍ତି, କିଏ ଗୋଡରେ ଲଗେଇଚି, କିଏ ହାତରେ ଲଗେଇଚି।
ଏମିତି ଆଉ।
ସେମାନଙ୍କୁ କୌଣସି ରୋଗ, ସେମାନେ ସବୁବେଳେ ହୋମିଓପା ତି ଉପରେ କ୍ଲିନିଂ କରନ୍ତି ମାନେ ନିଜେ ନିଜେ।
ନାଇଁ ହୋମିଓପାଥିକ୍ ନଉଚ ଯୋଉ ଦେଶୀ ଜଡି ଜଡିିବୁଟି। ଆମକୁ ଗୋଟେ ଲୋକଟେ ଆଣିକି ଦେଲା ଅଦା, ମୁଁ ସେଠୁ ମୋ ହଜବେଣ୍ଡ ତାଙ୍କୁ ପଚାଶ ଟଙ୍କା ଦେଲେ। ମୁଁ କହିଲି ତାଙ୍କୁ ପଚାଶ ଟଙ୍କା କଣ ଦେଲ କିଲେ ପରେ ହବ ଅଦା ଟା। ଏ ଦେଢ କିଲୋ ଭଳିଆ ହବ, ମୁଁ କହିଲି ତମେ ତାନେ କାଇଁ ପଚାଶ ଟଙ୍କା ଦେଲ, ମୁ କହିଲି ଅଧିକା ଟଙ୍କା ଦଉନ। ଏଠୁ ସେଠି ତାଙ୍କର ଜଣେ ଆଉ ଗୋଟେ ଲୋକ ଟେ ଠିଆ ଥିଲା କା ତୁ ପଚାଶ ଟଙ୍କାରେ ବାବୁଙ୍କୁ ଏତେ ଏତିକି ଅଦା ଦଉଚୁ ଆହୁରି ଦଉନୁ।
ସେ ପୁଣି ଆମକୁ ଆହୁରି ଅଦା ଦେଲା। ମାନେ ଆମ ହିସାବରେ ମତେ ତେ କମ୍ ଲାଗିଲା। ହାଁ ପୁରା ଖୋଳିକି ପୁ ପୁରା ଖୋଳିକି ଆଣିଲା ସେ ଦେଲା। ପୁରା ଖୋଳିକି ଆଣିଲା ଦେଲା। ଆଉ ସେଠି ଗୋଟେ କଫି ଗାର୍ଡେନ ଅଛି ସେ ପୁରା କଫି ଗଛ ହେଇ ଚି ଚାଷ ହେଇଚି। କଫି ଫଳିଥିଲା ମୁଁ ସେଇଠୁ କଫି ବି କିଣିକି ଆଣିଲି। ପୁରା ଗ୍ରୀନ୍ ଗ୍ରୀନ୍ କଫି ଟା ପୁରା ଦେଶୀ କଫି ସେଇଠୁ ମିଳୁଚି ମୁଁ ଏ ଟୁ କିଣିକି ବି ଏମ୍ କଫି ଆଣିଥିଲି।
ପ୍ରାଇଜ୍ ବହୁତ କମ୍ ନା?
ପ୍ରାଇଜ୍ ବହୁତ ମୁଁ ଅଢେଇଶହ ଗ୍ରାମ୍ କୁ ନେଲା ଦେଢଶହ ଟଙ୍କା। ପୁରା କ ବିନ୍ ତା ମଞ୍ଜି ଗୁଡାକ।
ହୁଁ।
ଏବେ ବି କଫି ଯେଥିରେ ହେଇଚି କହିଲା ଆଉ ଦି ତିନି ମାସ ପରେ ଇଏ ଆମର ଅମଳ କରାହବ। ସେପଟ ଏରିଆ
ତାଙ୍କ ମାଟିରେ ଯେମିତି ହବ ଫସଲ ଯେମିତି ଇଏ ହବ ଆଉ କୋଉଠି ହେଇପାରିବନି?
ତାଙ୍କ୍ ଆମ ପଟେ ମାଟି ଟା ହଉଚି ମାଟିଆ ନହେଲେ କଳା ତାଙ୍କର ପୁରା ଲାଲ୍। ଯୋଉ ଲାଲି ମାଟିରେ ଘର ଲିପନ୍ତିନି ତାଙ୍କ ପୁରା ସେିଏ ହୁଏ ଲାଲ ମାଟି। ମୁଁ ମାଟି ବୋହିକି ବି ଆଣି ଆଣିଥିଲି। ମାନେ ଏଠି ଲୋକଙ୍କୁ ଦେଖେଇବି ବୋଲି କେତେ ଲାଲ ମାଟି ବୋଲି। ମୁଁ ମାଟି ନେଇକି ଧରିକି ବି ଆସିଥିଲି ଆସିଲା ବେଳକୁ ସେଠୁ।
ଆ୍ଛା
ବୋହୁତ୍ ଭଲ ଲାଗିଲା ସେ ଜାଗା ଗୁଡାକ ବୁଲିବା ପାଇଁ।
ହ
ସମ୍ବଲ୍
ଲାଷ୍ଟ କେବେ ଗୋଟେ ଯିବୁ କୋରାପୁଟ୍ ଇଚ୍ଛା ଅଛି ତ ସେ ଶୁଣିଲାଠୁ ମାନେ ଇଣ୍ଟ୍ରେଷ୍ଟ
ହଁ।
ବାଲେଶ୍
ରାଣୀ ପାଖକୁ।
ର ଯାଇଥିଲି ଏଇ ଆରବସ କଥା କହୁଛି।
ହୁଁ।
ନେଷ୍ଟ ଇୟର ରେ ମୁଁ ବାଲେଶ୍ୱର ଯାଇଥିଲି। ନେଷ୍ଟ ଇୟର ମାନେ ଫେବୃୟରୀ। ସେଟା ଆମର ପିକ୍ ନିକ୍ ଥିଲା ଉ ଯୋଉ ଡ୍ୟାମ୍ ର ସାଇଡ୍ କୁ ଯାଇଥିଲୁ ସେଠି ବହୁତ ଏଇ ଠିକ୍ ଟାଇମ୍ ରେ ଦେଖୁନୁ ଆମକୁ ଜାଗା ମିଳିବନି କୋଉଠି କାଇଁ କରିବା ପାଇଁ।
ଆଚ୍ଛା।
ଯାଇଥିଲୁ ତାପରେ ସେ ଏଇ ଯୋଉ ଡ୍ୟାମ୍ ରୁ ଅ ଦୁଇ କିଲୋମିଟର ହବ ଭିତରକୁ ଆମେ ଯାଇ ଭୋଜି କଲୁ ଆମକୁ ମିଳିଲାନି ଜାଗା ବୋଲି।
ହୁଁ।
ସେଇଠି ଏତେ ବଢିଆ ପବନ ଦୋଉଥିଲା ଏତେ ବଢିଆ ଲାଗୁଥିଲା ଖାସ୍ କରି ଯୋଉ ସନ୍ଧ୍ୟା ବେଳେ ମାନେ ଉ ଅ ଯୋଉ ପବନ ତ ଦବ ଯୋଉ ପବନ ଦେଲା ବେଳେ ଯୋଉ ପାଣି ବୋହୁତ୍ ସାରା ପାଣି ଥାଏ ନା ସେଇଠି ଡ୍ୟମ୍ ପାଖରେ, ସେ ପାଣି ଟା ଯୋଉ ଆସ ଶବ୍ଦ ତ ଯାହା ଯା ପାଣିର ଯୋଉ ସ୍ଲୋ ସ୍ଲୋ ହେଇକି ଯୋଉ ଥକ ମାରି ଯୋଉ ଆସେ ଜିନିଷ ଦେଖିଲା ବେଳକୁ ଲାଗିବ ଲାଇଫ ର କିଛି ଦରକାର ନାଇଁ ଏ ଖାଇବିନି ପିଇବିନି ମୁଁ ଏଇଠିଁ ବସିବି।
ସେଇ କଥା କହିଥିଲେ ଯେତେ ପଇସା ରଖିଥିବ ସବୁ ବ
ସବୁ ଟେନସନ୍ ମାନେ ସେ ଏଠୁ ପଳେଇ ଆସୁବୁ ମାନେ ଯେମିତି ମୁଣ୍ଡରେ ଟେନସନ୍ ସେଠି ବସିବୁ ମାନେ ଯେମିତି କହିବୁ ରିଲାକ୍ସ।
ବାସ୍ କିଛି ଟେନସନ୍ ନାହିଁ ସେ ଜାଗାରେ। ମୁଁ ତ ମୁଁ ଗାଡି ବାଲା କହିଲି ଭାଇ ତମେ ଟିକେ ରଖ, ମୁଁ ଏଠି ଟିକେ ଠିଆ ହେଇକି ଆର ମଜା ଟା ନେବି। କିନ୍ତ ସେ ଜିନିଷ ଆମକୁ ଆଉ ଖୋଜିଲେ ବି ମିଳିବନି।
ମିଳିବନି। ହଁ ବା। ସେ ସଖାଳୁ ମାନେ ସନ୍ଧ୍ୟା ବେଳୁ ସକାଳୁ ବଡି ଭୋରୁ ଭୋରୁ, କୋଇଲି ବୋବେଇବା ଏସବୁ ଜିନିଷ କୋଉଠୁ ଆଉ ଏବେ ଏଠି ମିଳୁଛି। ଆଗରୁ ଗୋଟେ ସକାଳର ଯୋଉ ବାସ୍ନା ଏବେ ଆସିଲେ ଆସିବନି।
ସେଠି ମିଳିଯିବ। ସେଇ ଯୋଉ ବାସ୍ନା ଆସୁଚି ମାଟିର ଯୋଉ ବାସ୍ନାଟା ଆସିବ ବୋହୁତ୍ ବଢିଆ ବାସ୍ନା। ହୋଉଛି।
ହଁବା।
ଆଉ ସେଠିକି ଲୋକମାନେ ପୁରା ସାଙ୍ଗେ ସାଙ୍ଗେ ମିଶି ଯାଉଛନ୍ତି ଲୋକମାନଙ୍କ ସହିତ ମାନେ ନିଜର କରିଦଉଛନ୍ତି। ତାଙ୍କ ମନରେ ଛନ୍ଦ ନାଇଁ ମାୟା ନାଇଁ କପଟ ନାହିଁ କିଛି ନାହିଁ।
ସେତିକି ତ ଆମର ଦରକାର୍। ତ ଏଇଠୁ କୋଉୁଠୁ, ଏଇଠୁ କୋଉ ସେରା ସବୁ ମିଳିବ।
ଏନା। ହ
ସେଇ ଜିନିଷ ସେଠି ମିଳିବନି।
ୟାର ଦେ କଣୁ ଆ ହଁ ବ ସେଠି ପଢୁଛି ତାପ
ଆଉ କେବେ କଣ କୁଆଡେ ଯାଇଥିଲ ବୁଲିବା ପାଇଁ?
ଆଉ ତ ପୁଅ ଲଙ୍ଗ ରେ ଆମେ ଯାଇଥିଲୁ ସେପଟେ ଚେନ୍ନାଇ, ପଣ୍ଡିଚେରୀ ଏଟା ସବୁ ଯାଇକି ବୁଲିକି ଆସିଛୁ।
ଏତେ ବାଟ ପଳେଇଛ ତା ହେଲେ ଆଉ ସବୁ କୋଉଠି ଇଚ୍ଛା ଅଛି ଯିବା ପାଇଁ?
ଆଉଥରେ ଯଦି କହିଵେ ମତେ କୁଆଡେ ବୁଲା ମୁଁ କହିବି ଥରେ ମତେ କୋରାପୁଟ ହି ନିଅ ମତେ ସେଠି ଶାନ୍ତି ଲାଗୁଛି। ବସିବା ପାଇଁ।
ହଁ।
ଆଉ ଥରେ ସେ ପଣ୍ଡିଚେରୀ, ପଣ୍ଡିଚେରୀ ଜାଗା ଟା ବି ଭଲ ଲାଗେ ମତେ ପଣ୍ଡିଚେରୀ ଆମେ ଥରେ ଯାଇଥିଲୁ। ମୁଁ ଆଙ୍କୁ କହିଥିଲି ବି ସେଇ ଜାଗା ଆଉଥରେ ନେଇକି ଯିବ।
ହା ହା ହା
କେବଳ ପୁରା ସେଗୁଡ଼ା ଶାନ୍ତ ଏରିଆ ରିଲାକ୍ସ୍ ପୁରା କୌଣସି ପ୍ରକାର ଟେନସନ ନାହିଁ ସେଠି। ଆଉ ଯଦି ବୁଲିବାକୁ ଯାଉ ତାପରେ ଆମେ ରହିଲେ ସବୁ ଜନଗହଳି ତମ ଆମେ ଯିବା ଯୋଉଠି ଶାନ୍ତି ଲାଗୁଥିବ ସେଇ ଭଳିଆ ଜାଗାରେ ଗଲେ ବହୁତ ଭଲ।
ହୁଁ।
ହାଇ ଯୋଉ ହୋ ହାଲା ଏଠି ତ ଗାଡି ଆବାଜ ହଉଛି। ସେଠି ଯଦି ଯାଇକି ଗାଡି ଆବାଜ ଶୁଣିବ ଲାଭ କଣ।
କିଛି ଲାଭ ନାହିଁ। ସେଇଭଳିଆ ଜାଗାକୁ ତ ଯିବା ଭଲ ଆଉ, ତାପରେ ବର୍ଷ ସାରା ବର୍ଷ ସାରା ଟେନସନ କୁ ଗୋଟେ ଦିନ ରିଲାକ୍ସ ହବା ପାଇଁ ବହୁତ ବଢ଼ିଆ ଲାଗିବ।
ନିହାତି ଜରୁରୀ।
ଆମ ମାଇଣ୍ଡ କୁ ମାନେ ଯାହାଵି ହେଲେ ଟିକେ ସାଇଲେଣ୍ଟ ପ୍ଲେସ୍ ଦରକାର ସବୁବେଳେ କେଚେରେ କେଚେ କେଚେରେ କେଚେ ଏଇ ଛୁଆଙ୍କ ସହିତ କେଚେରେ ଘର ଇଏ ସହିତ ହେଇ ହେଇ ସେଇ ଜାଗା ଗଲା ବେଳକୁ ଇଚ୍ଛା ପୁରା ଇଏ ହେଇଯାଉଛି।
ଉଁ ନା ଆଉ ଇଚ୍ଛା ହଉନି ବେଶୀ ଆଉ ଏ ଏଇ ଜନଗହଳିପୂଣ୍ଣ ଏରିଆରେ ରହିବା ପାଇଁ।
ହଁ ବା ସେଇ ତ ଇଚ୍ଛା ହବ ସବ ସବୁ ସଂସାର ଫସାର ଛାଡ଼ିଦେଇ ମୁଁ ସେଇଠି ହିଁ ବସିବି।
ମତେ ତ ମୁଁ ଖାଇଵାକୁ ଦିଅନି ବରମ୍ ମୁଁ ଏଠି ମୋତେ ଛାଡି
ହଁ ବଢିଆ ଲାଗିବ ଵା। ସେମିତି ଯାଇଥିଲୁ ମୁଁ ଯାହା ବୁଲିଛି ମାନେ ମ୍ୟାରେଜ ପରେ ସବୁ ଅଫିସ ରୁ ଯାଇଛି ହେଲା ଦିଲ୍ଲୀ ଯାଇଥିଲି ଦିଲ୍ଲୀ ଯୋଉ ମାନେ ଗୋଟେ ଶାନ୍ତି ପ୍ଲେସ ଜମା ପାଇଲୁନୁ। ଗୋ ହୋଟେଲରେ ର ଥିଲୁ ବି ଯୋଉ ନିଉ ଦୀଲ୍ଲୀରେ ଯୋଉ ହୋଟେଲ ରହିଥିଲୁ ବି ସେଠି ବିି କାଉରୁ କାଉରୁ। ମାନେ ଗାଡ଼ି ସାଉଣ୍ଡ ଦୀନ ରାତି। ଆମେ ଭୁବନେଶ୍ୱରରେ ପଛେ ରାତିରେ କମ ସାଉଣ୍ଡ ଶୁଭିବ ଗାଡି ରାତିରେ ବେଶୀ ଟ୍ରକ୍ ଯାଏ ନା କମ ସାଉଣ୍ଡ ଶୁଣି ପାରିବ କିଛି ହର୍ଣ ଫୋନ ରେ କିନ୍ତୁ ଦିଲ୍ଲୀରେ ଗୋଟେ ମିନି ଗୋଟେ ସେକେଣ୍ଡ ପାଇବନି ଯୋଉଠି ତମକୁ ଗାଡିର ସାଉଣ୍ଡ ହଉନଥିବ। ଶାନ୍ତି ହିଁ ନାହିଁ କୌଣସି କିଛି ନ୍ୟଚୁରାଲ ପ୍ଲେସ୍ ସେଠି ପାଇବନି, ଗଛ ପତ୍ର ପାଇବନି କଣ ପାର୍କ ଯଦି ଯିବ କେବଳ ଯୋଉ ସବୁ ମାନେ ଆଜିକା ଜେନେରେସନ ସବୁ ଦୋଳି ଫୋଳି ଏଇ ସବୁ ଜିନିଷ ନା କୌଣସି ଜିନିଷ ଗୋ ଗୋଟେ ଶାନ୍ତି ପ୍ଲେସ ପାଇବୁନୁ, ଯୋଉଟା ଗୋଟେ ମାନେ ଗୋଟେ ଡିପ୍ରେସନ ରେ ଥିଵ କି ଟେନସନ ରେ ଥିବ କି ଚାହିଁବ। ମୁଁ ଏଇ ଜାଗାରେ ଯାଇ ବସିବି ଟିକେ ଜମା ହାଉ ହାଉ ହାଉ କାଉ କାଉ। ସବୁଠୁ ଏଇ ବ୍ରହ୍ମପୁର ହଁ। ବ୍ରହ୍ମପୁର ଏରିଆ ବି ଟିକେ ଆଗରୁ ଥିଲା ଭଲ କିନ୍ତୁ ଏବେ ବି
ଏବେ ଆଉ ଭଲ ନାହିଁ। ଯେପରି ସେ ବିଶାଖାପଟଣା ସହିତ କନେକ୍ଟେଡ ହେଇଯାଇଛି ନା ସେ ଆଉ ସେ ସେପଟ ଲୋକ ଗୁଡାକ ଏପଟୁ ବେଶୀ ପଳେଇ ଆସୁଛନ୍ତି।
ସେଠି ବି ଶା ନ୍ତି ନାହିଁ ସେକୁ ବ୍ରହ୍ମପୁର ବି ଆଗରୁ ବରମ ଉପୁରୁ ଗଲା ବେଳକୁ ସକାଳୁ କୁହୁଡି ପଡିଥାଏ ଗାଡି ଦେଖାଯାଏ ନା ସିଏ ଯୋଉ ସା ନ୍ତି ଯୋଉ ଏତେ ସୁନ୍ଦର ପରିବେଶ। ଏବେ ଯିବ ସେ ପରିବେଶ ରେ ସେ ବାସ୍ନା ହିଁ ପାଇବନି। ଧୀରେ ଧୀରେ ଧୀରେ ଧୀରେ ଲୋପ ପାଇଗଲାଣି ଆଗରୁ ତ ଆଗରୁ ରଜ କେ କେତେ ସୁନ୍ଦର ଲାଗୁଥିଲା ଆଗରୁ ରଜ ରଜ ମାନେ ଆମକୁ କେତେ ଏତେ ଆଗୁଆ କେତେ ଲାଗୁଥିଲା ଏବେ କଣ ରଜ ମତେ କହୁନ ଖରାରେ ଘରୁ ଲୋକ ପଦା କୁ ବାହାରୁ ନାହାନ୍ତି। ଏବେ ଲୋପ ପାଇଗଲାଠୁ ଏବେ ଗୋଟେ କରିଛନ୍ତି ନା କଣ ରଜ ଉତ୍ସବ ସବୁ ର ମହାଉତ୍ସବ କରିଦଉଛନ୍ତି। ଯୋଉଠି ସେଇଠି ଲୋକ ଓ ଯିବାକୁ ବାଧ୍ୟ।
ନାଇଁ ତା ପ୍ରତି ଗାଁ ଗାଁ ପୁଣି ସେଠିକି ଆଗରୁ ରଜ ଟା କଣ ଗାଁ ଗାଁ ରେ କରୁଥିଲେ ପିଲାମାନେ। ଏକାଠି ଏକାଠି ହେଇକି କୋଉଠି ଗୋଟେ ଜାଗାକୁ ଖୋଜୁଥିଲି ଏବେ ଖୋଜୁଛି ଯଦି ଗୋଟେ ଗାଁରେ ଅଛି ଗୋଟେ ପଟିକୁଲାର ଜାଗାରେ କରିଦଉଛନ୍ତି ସେଠି ଜନଗହଳୀ।
ସେ ତମେ ଯାଅ ନ ଯାଅ ଛୁଆ ଥିବ ମାନେ ଛୁଆଙ୍କୁ ନେଇକି ଯିବାକୁ ପଡିବ। ତମ ରଜର କିଛି ନାହିଁ ଆଗରୁ ସମ ସ୍ତଙ୍କୁ ରଜ ରଜ ବାସୁଥିଲା ଏବେ କଣ ଛୁଆଙ୍କୁ ଖୁସି ପାଇଁ ନେଇକି ଚାଲ।
ଚାଲ ଇଛା ଥାଉ ନଛା ତମେ ଯେତେ ଟାୟାର୍ଡ ହୁଅ ବି ପିଲାଙ୍କୁ ତମେ ନେଇକି ଯିବାକୁ ବାଧ୍ୟ।
ହଉ ହଉ ମୁଁ ରଖୁଛି ଆଁ।
ଓକେ ଓକେ ଓକେ।